ହାଲୋ।
ସାଙ୍ଗ କଣ ଖବର? ସାଙ୍ଗ। ହଁ।
ହଁ ସାଙ୍ଗ କୁହ।
ଆଉ ତୁମ ସେପଟରେ ସବୁଠାରୁ ଭଲ ଯାତ୍ରା କଣ ପଡେ? ଯେମିତି ମେଳା।
ତମେ ସେପଟରେ ଯେମିତି ମେଳା ଭେଳା ହେଇକି ଠାକୁର ବସନ୍ତିନି।
ଆମର ଏପଟେବସ୍ତି ଦୋଳ ଠାକୁର। ହଁ ଜାଣିଛନ୍ତି ଆପଣ ଦୋଳ ପୂର୍ଣ୍ଣିମା ଆମର ହଉଛି ଜାଣିଛନ୍ତି?
ହଁ ହଁ ଦୋଳ ପୂର୍ଣ୍ଣିମା ଜାଣିଛି।
ଭଏସ କ୍ଲିୟର ହୁଉ ଭଏସ ଶୁଭୁଚି ଆପଣକୁ? ହଁ। ଏ ଦୋଳ ଯୋଉ ଆମର ପୂର୍ଣ୍ଣିମା ହୁଏ ଆମ ଘରଟା ହଉଛି ଏଇ ହୋଇ ଭୁବନେଶ୍ୱରର ଭୁବନେଶ୍ୱରର ବାଲିଅନ୍ତା ହଁ ଜାଣିଥିବେ ଆପଣ। ହଁ ସେ ଭୁବନେଶ୍ଵର ଏରିଆ ଆମ ଘର ଏ ଏଠି ଆମର ଦୋଳ ପୂର୍ଣ୍ଣିମା ଟିକେ ବହୁତ ଭଲ ସେ ହୁଏ। ଆଁ ଯେମିତି କିି ଆମର ଠାକୁର ସମସ୍ତଙ୍କ ଘରେ ଯୋଉ ଆସି ଭୋଗ ଖାଆନ୍ତି ସମସ୍ତଙ୍କ ଘରେ ଆସି ଭୋଗ ଖାଆନ୍ତି। ସେଠି ଆମର ପୂର୍ବ ଚାମ ସବୁ ଭଲ ହୁଏ। ସବୁ ଭଲ ହୁଏ ଏଠି ଆମର। ଆଉ ଦିଦି ଆମର ଯାତ୍ରା ପଡେ। ସବୁ କିଛି ପଡେ ଆଉ।
ଆମ ଏପଟରେ ସେମିତି ବରୁଣେଶ୍ଵର ମେଳା ଆମର ଚାରଟା ପାଞ୍ଚଟା ଯାତ୍ରାପାଟି ପଡେ। ତାଙ୍କ ତାଙ୍କ ଭିତରେ ସବୁ ଟିକେଟ ସେଲିଂ କରନ୍ତି ତି ଯାହାର ଟିକେଟ ଆସ- ଯାହର ଯିଏ ଭଲ ଆକ୍ଟର ଡାକିବ। କଳାକାର ଡାକନ୍ତି। ତାଙ୍କର ବେଶୀ ଟିକେଟ ସେଲ ହୁଏ। ତାପରେ ସେଇ ଟାଇମ ରେ ପ୍ରବଳ ଭିଡ ରହିଥାଏ। ଆଉ ସେଠି ଶିବଙ୍କୁ ପୂଜା କରାଯାଏ। ଦିନ ରାତି ପ୍ରବଳ ଭିଡ ରୁହେ। ସାତ ଦିନ ଭଳିଆ ଆମର ଏଇଠି ପଡେ। ପ୍ରବଳ ଭାବେ ଭିଡ ରୁହେ। ଦୋକାନ ବଜାର ପଡେ। ତାପରେ ଆମର ସେଠି ସବୁ ତିନଟା ଚାରଟା ଷ୍ଟାଣ୍ଡ କରିଥାନ୍ତି।। ସାଇକେଲ ଗାଡି ଯିଏ ଯାହା ନେଇକି ଆସିଲା ତାଙ୍କ ପାଇଁ ଷ୍ଟାଣ୍ଡ କରିଥାନ୍ତି। ସେ ସବୁ ଟିକେଟ ବି ନିଅନ୍ତି କୋଡିଏ ତିରିଶ ଟଙ୍କା। ଆଉ ସେପଟରେ ବି ଯୋଉ ଆମର ଏ- ଜ ଦୋଳି ସବୁ ପଡିଥାଏ। ଯେମିତି ଆମର ଆଉ କଣସିଏ ତ ରହିଲା
ଦୋଳ ହଉଛି ଆମର
ହଁ ରାମ ରାମଦୋଳି ସେମିତି ଆଉ ଆହୁରି ମେଞ୍ଚେ ପ୍ରକାରରେ ସବୁ ଦୋଳି ପଡି ଥାଏ। ଆମ ଗା- ଆମ ଏପଟରେ ଗାଁ ରେ କିନ୍ତୁ ସବୁଠାରୁ ବଡ ହୁଏ ଆମର କାର୍ତ୍ତିକେଶ୍ୱର ଠାକୁର।
କା ହଁ କାର୍ତିକ ପୂର୍ଣମିରେ ସେଦିନ
ହଁ କାର୍ତ୍ତିଅ କାର୍ତ୍ତିକ ପୂନନେଁଇରେ ହଁ ଆମ ଏ ପଟରେ ଗାଁ ରେ ହୁଏ। ସେଠି ଆମର ଆମ ଗାଁ ପାଖରେ ନଈ ଗୋଟେ ଅଛି। ସେଇଠି ଠାକୁର ବସନ୍ତି। ସେଠି ପୁରା କଣ୍ଡିଆରେ ଆମର ପାଲ ଫାଲ ମର ହେଇକି ହୁଏ। ଆଉ ଚାରି ଦିନ ଭଳିଆ ଠାକୁର ବସନ୍ତି ସେଠି ଆମର ଡ୍ରାମା ଡ୍ରାମା ହୁଏ। ଏବେ ସବୁ ପ୍ରାୟ ଯାଗ ସବୁ ଡ୍ରାମା ବନ୍ଦ ହେଇଗଲେଣି କିନ୍ତୁ ଆମର ସବୁ ଡ୍ରାମା ହୁଏ। ସବୁ ବାଲେଶ୍ଵର କଟକ ଆଉ ଢାଙ୍ଗୁଆପାଟଣା ଏମିତି ସବୁ ପ୍ରାୟ ଜାଗାରେ ସବୁ ଆସନ୍ତି। ତାପ ଦଳ ଚାରିଟା ଦଳ ଚାରି ରାତିରେ କରିବେ ଯାହା ଦଳ ଭଲ କରେ ତାକୁ ପ୍ରାଇଜ ଦିଆଯାଏ। ଫାଷ୍ଟ ସେକେଣ୍ଡ ଥାର୍ଡ ଏମିତି ଦିଆଯାଏ।
ଆଚ୍ଛା
ଆଉ ଆମର ସେଇ ଗୋଟେ ପେଣ୍ଡେଲ କରାଯାଏ। ତାପରେ ଆମର ସେଠି ଯୋଉ ହେଇଥାଏ। ଟିକେଟ ଫିକେଟ ସବୁ ନାଁ ଅଳ୍ପ ପ୍ରାଇଜିରେ ଯେମିତି କୋଡିଏ ତିରିଶ ଟଙ୍କାରେ ଗୋଟା ଚିଆର ଏମିତି ନିଅନ୍ତି। ଆଉ ସିଏ ଯଦି ବି କିଏ ଟିକେଟ କିଣିବେନି ସେ ଠିଆ ହେଇକି କି ଦେଖିପାରିବେ।
ଆଚ୍ଛା ସେ ଟିକେଟର ମୁଁ ଯୁଆଡ଼େ ଦେଖିଥାଏ। ଟିକେଟର ମୂଲ୍ୟଟା କେତେ ଥାଏ?
ଫ୍ରି ଟିକେଟ ହେଇଥାଏ। ଏମିତି ସବୁ ଆମର ହୋଇଥାଏ। ଆଉ ଗଣେଶ ଠାକୁର ବି ବସ୍ ହଁ। ଗଣେଶ ବି ବସନ୍ତି। ଆମ ଏପଟରେ ଗାଁରେ ଗୋଟେ ଅଛି। ଆଉ ସରସ୍ଵତୀ ମା ଏତିକି ବସନ୍ତି। ଆଉ କିନ୍ତୁ ଦୁର୍ଗା ମା ଆଉ କାଳୀ ମା ସିଏ ଆମ ମାର୍କେଟ ଉପରେ ବସନ୍ତି।
ଆଚ୍ଛା
ଆଉ ନହେନେ ଯୋଉ ଯେତିକି ପୂଜା ଯେମିତି ଗଣେଶ ପୂଜା ସରସ୍ଵତୀ ପୂଜା ରାମ ରାଜା ଆଉ କାର୍ତ୍ତିେଶ୍ଵର ଠାକୁରେ ଏ ସବୁ ଆମ ଗାଁରେ ବସନ୍ତି।
ହଁ ଆଚ୍ଛା ସତ କଥା କି? କିଛି ଆ ଯୋଉ କଥାକୁ ଅଟିକିଚ ଆମେ ରହୁଛି ଯୋଉ ପର୍ବପର୍ବାଣି ରହୁଚି। ଆସ୍ ପ୍ରାୟ ସବୁ ଗାଁରେ ସେଟାକୁ ପାଳନ କରିଥାନ୍ତି।
ହଁ
ଆଁ ତୁ କୋଉ ଗାଁରେ ତ ଟିକେ ବଡ଼ ଆକାରରେ କରନ୍ତି। କୋଉ ଗାଁରେ ଛୋଟ
ହଉ କୋଉ ଗାଁ ଛୋଟ ଆକାରରେ କେମିତି ହୁଏ।
ହୁଁ କେଁ ଆମର ଏଇଠି କିନ୍ତୁ ଦୋଳ ଠାକୁରଙ୍କର ଟିକେ ବହୁତ ଭଲ ସେ ହୁଏ। ଏଇ ଯେ ଦୋଳ ଟାଇମ୍ କିନ୍ତୁ ବହୁତ ଭଲ ଭାବରେ
ବହୁତ ଭଲ ହୁଏ। ଓହୋ
ଯା ଖାଆ ପୂଜା ଫୂଜା ବି ହେ ଭୁବନେଶ୍ୱର କଟକ ଭଳିଆ ବି ଦୁର୍ଗା ପୂଜା ହୁଏ। ଆଉ ସବୁଠାରେ ଦୁ ପୂଜା ମୋ ସାଙ୍ଗକୁ ଅଛନ୍ତି। ମୁଁ କେମିତି
କ କ ଯେମିତି କଟକରେ ବାଲିଯାତ୍ରା ପଡ଼େ।
ହଁ କଟକରେ ବାଲିଯାତ୍ରାରେ ରହୁଚି ପ୍ରସିଦ୍ଧ। ହଁ ସେ କଟକ ତ ବାଲି ଗୋଟେ ଗାଁ ଆମର ପ୍ରସିଦ୍ଧ ଅଛି। ଭଦ୍ରକରେ ବୋଧେ କାଳୀ ଧାମ କାଳୀ ପୂଜା ପ୍ରସିଦ୍ଧ।
ହଁ ଆମର କାଳୀପୂଜା ଭଦ୍ରକରେ ଏବେ ବି ଯାଜପୁରରେ ବି ଭଲ ଭଲ ହେଲାଣି।
ଆଚ୍ଛା ହଁ ସବୁଠି ସବୁ ଦୃଷ୍ଟିକିରୁ ଟିକେ ଆ ମାନେ ସବୁ ଠାକୁରଙ୍କର କିଛି ନା କିଛି
ହଁ ହଁ
ହୁଁ ଆଉ ରଥଯାତ୍ରା ବିଷୟରେ କଣ କିଛି ଜାଣିଚନ୍ତି କଣ?
ରଥଯାତ୍ରାରେ ତ ପ୍ରଭ୍ ଏବେ ରଥଯାତ୍ରା ପହଁର ଦିନ ଅଠେଇଶି ନା ଅଣତିରିଶି ତାରିଖରେ ସ୍ନାନ ପୂର୍ଣ୍ଣିମା ଗଲା। ଜଗନ୍ନାଥଙ୍କ ପାଖେରେ ଯାଇଁକି ପଦାକୁ ଜଗନ୍ନାଥ ଠାକୁରେ ପଦାକୁ ଆସିଲେ ଯୋଉଠି ଆମର ଆନନ୍ଦ ବଜାର ପଡେ। ସବୁ ଅବଢା ହୁଏ ସେଇଠିକି ଆସିଲେ। ସେଇ ଜାଗାରେ ତାଙ୍କଉ ସିଏ ସ୍ତାନ କଲେ ସ୍ତାନ କରିକି ଦର୍ଶନ ଦେଲେ। ତାପରେ ଫେରେ କଣ ଅଣଶର ଘରୁକୁ ଯାଆନ୍ତି ନା କଣ ସେ ସେଠିକି ଯିବେ। ତାପରେ ବର୍ଷା ବର୍ଷା ହୁଏ ଗର
କୁହନ୍ତୁ।
ଆଉ ଗରମ ହୁଏ କଣ ସେଇ ଟାଇମ ରେ ନା କଣ ଠାକୁର ଯେତେବଳେ ଅଣଶର ଘରୁକୁ ଯାଆନ୍ତି।
ନାଇଁ ନାଇଁ ସେଟା ଖାସ୍ କରି ଯୋଉ ସ୍ନାନ ପୂର୍ଣ୍ଣିମା। କୁ ଠାକୁର ଆସିକି ଯୋଉ ସ୍ନାନ କରନ୍ତି। ତାପରେ ଠାକୁରଙ୍କୁ ତରେ ଆମର ଜର ହେଇଚି ସେ ଠାକୁର ଯାଇଁକି ଯେ ଯେତେବେଳେ ଅ ଅ ଯୋଉ ଅଣସର ଘରେ ରୁହନ୍ତି ସେତେବେଳେ ଠାକୁର ଙ୍କୁ ଗରମ। ସେତିକିବେଳେ ଆମର ବୋହୁତ୍ ଗରମ ହୁଏ ମାନେ ପାଗଟା ଦେଇଥିବ ଟିକେ ।
ପ୍ରବଳ ହଁ ଗରମ ହୁଏ।
ହୁଁ ସେଇଟା ହିଁ ସେତିକିବେଳେ ଦେଖାଯିବ। ଅ ଠିକ୍ ସେ ସ୍ନାନ ପୂର୍ଣ୍ଣିମା ଠାରୁ ରଥଯାତ୍ରା ପ ର୍ଯ୍ୟନ୍ତ ସେଇ ଦିନ ମାନଙ୍କରେ ଆମମାନଙ୍କୁ ଅତ୍ୟଧିକ ଗରମ ହୁଏ। ଯୋଉଟା କି।
ଏ ମାନେ ଏ ଏଇ ଯୋଉ ଏଇ ସିଜିନ୍ ଟା କଣ ଆମର ବର୍ଷା ଦିନ ଆସିଗଲା। ସେଇଥିରେ ବି ଆମମାନଙ୍କୁ ଗରମ ହେଇଯାଏ।
ବର୍ଷା ହୋଉଥାଏ ତଥାବି ଖରା ହୋଉଥିବ ଗରମ ହୋଉଥିବ। ସେଇଥିପାଇଁ ଠାକୁର ଯେତବଳେ ଯାଆନ୍ତି ଫେରେ ଆସନ୍ତି ତାପରେ ରଥଯାତ୍ରାରେ। ଫେରେ ଠାକୁରେ ଆସନ୍ତି ରଥ କୁ। ଫାଷ୍ଟେ ଜ
ହଁ ଠାକୁର ହଁ ଜଗନ୍ନାଥ ଏସବୁ ଆସନ୍ତି ଆଉ।
ହଁ ଜଗନ୍ନାଥ ତାପରେ ସୁଭଦ୍ରା ମା। ତାପରେ ନା ଫାଷ୍ଟ ମୁଁ ଜଗନ୍ନାଥ କହିଦେଲି ଫାଷ୍ଟ ଆମର ବଳଭଦ୍ର ଠାକୁର ଆସନ୍ତି। ତାପରେ ସୁଭଦ୍ରା ମା ଲାଷ୍ଟେକୁ ଜଗନ୍ନାଥ। ତାପରେ ଆମ ଜଗନ୍ନାଥଙ୍କ ରଥକୁ ତାଳଧ୍ୱଜ କୁହନ୍ତି ନା କଣ ପା?
ହଁ ଜଗନ୍ନାଥ ବେସକୁ କଣ ଜାଣିଛନ୍ତି ଆପଣ?
ତା ତାଳଧ୍ୱର୍ଯ୍ୟ ନା କଣ ସେ ଜଗନ୍ନାଥ ଙ୍କୁ ବୋଧେ।
ହଁ କାଲି ମୁଁ ସବୁ ପଢୁଥିଲି କିନ୍ତୁ
ହଁ ଜଗନ୍ନାଥଙ୍କର । ଏ ତାପରେ ଯୋଉମାନେ ସବୁ ଯାଆନ୍ତି ରଥଯାତ୍ରାରେ ତାଙ୍କ ଦୌଡିକି ଆଣିକି ବି ର ଖନ୍ତି ଡେଉଁରିଆ କରିକି ପ୍ରାୟେ ନାଆନ୍ତି ପୂଜା କରନ୍ତି।
ତାପରେ ଜଗନ୍ନାଥ କତିରେ ର ପ୍ରସିଦ୍ଧ ହୋଉଚି ଆମର ଖଜା।
ହଁ ଖଜା
ହାଲୋ ତାପରେ। ହଁ ଆମେ ଏଇ ଯୋଉ ଯାଇଥିନୁ ଆମେ ଖଜା ସବୁ ପ୍ରାୟେ ମେଞ୍ଚେ ଆଣିଥିନୁ। ଯୋଉଟା ଘିଅ ବେଶି ଦେଇଥାଏ ସେଗୁଡା ବ ବେଶୀ ଭଲ ଲାଗେ।
ମୁଁ ତ କେବେ କରିନି କିନ୍ତୁ ମୁଁ ପୁରୀରେ ଗଲେ ଫାଷ୍ଟେ ଖଜା ହିଁ ଖାଏ ଯେହେତୁ ମୋ ଶାଶୁଘର ଲୋକ। ଙ୍କୁ ସବୁଠେଇ ଖଜା ଭଲ ଲାଗେ।
ହଁ ହଁ ସେଇ ଠାକୁରଙ୍କ ପ୍ରାୟେ ବେଶୀ ଯେ ସେଠିକି ଆପଣ ଜାଗା ବୁଲିବେ କି ଯାହା କରିବେ ପୁରୀରେ ଖଜା ପୁରୀରେ ହିଁ ଖଜା ଯେମିତି ଆଉ ଆମର ଛତିଆରେ କାକରା ସେ ଠାକୁର ଙ୍କ ପାଖରେ ତି ତାଙ୍କ ପାଖରେ ପୁରୀରେ ଖଜା ପ୍ରସିଦ୍ଧ ତାପରେ ଜଗନ୍ନାଥଙ୍କ ପାଖକୁ ଯଦି ଛତିଆ ବଟା ଟା ମୁଁ ଆଉ ଜାଣିନି ଠିକସେ କିନ୍ତୁ ସେଠି ବି ସେଇ ଜଗନ୍ନାଥ ର ହୁଅନ୍ତି ନା କଣ। ତାପରେ ମାଳିକାରେ ବି ଲେଖା ହେଇଚି କଣ ଯେତେବେଳେ ଏ -କଳିଯୁଗ ଶେଷ ହବ ସେଇ ଟାଇମରେ ଏ ଏ ଯଉ ଜଗନ୍ନାଥଙ୍କ ପାଖକୁ ପାଖକୁ ସେଇଠିକି ଯିବେ ନା କଣ? ସେମିତି କିଛି ଅଛି ନା କ ପା?
ସେ ରେଟ ଯାଏଁ
ହଁ ଲେଖା ହେଇଥିଲା ମାଳିକାର ନା କଣ ବା ଯେତେବେଳେ କଳିଯୁଗ ଶେଷ ହେଇଯିବ ଗୋଟେ ଏମିତି ଯୋଉ ସି ଫିଲ୍ମ ଟା ଥିଲା। ବାଇସି ପାହାଚେ ଖେଳିବ ମୀନ ହଁ ହଁ ସିଏ ଯୋଉ ଦେଇ ଦେଖେଇଥିଲା ସେଇ ଦି ଜଣ ହିରୋ ହିରୋଇନ ବଞ୍ଚିଯିବେ ଆଉ ବାବା ଭାବା ଯୋଉ ଥିବେ ସେ ସବୁ ପାହାଡ ଉପରେ ଥିବେ ପୁରା ଆ ଜଗନ୍ନାଥଙ୍କ ପାଖକୁ ପୁରା ପାଣି ପଳେଇବ ସେଠି ଯାଇକି ମିନ ନା କଣ ମାଛ ଖେଳିବ। ସେମିତି ଗୋଟେ କଣ ଅଛି ନା କଣ ତାପ୍ତି ସିରିଏଲ ରେ ଦେ ହେଇଥିବ ତାପରେ ଏମିତି କଣ ମାଳିକାରେ ବି ଲେଖା ହେଇଚି। ଯେମିତି ମାଳିକା ରେ କଣ ଗୋଟେ ଲେଖା ଥିଲା ଯୋଉ ଲୋକ କହୁଛନ୍ତି କି ଯୋଉ କରୋନା ଟା ହେଲା ସେ ମାଳିକାରେ ଲେଖା ହେଇଥିଲା କି କଣ ଲୋକମାନେ ତୁଣ୍ଡି ଦେଇକି ବୁଲିବେ ସେମିତି ଆମର କରୋନା ଯେତେବେଳେ ହେଲା ମୋର ଗୋଟେ କପଡା ଭଳିଆ ମାସ୍କ ଦେଇକି ବୁଲିଲେ ସମସ୍ତେ
ହଁ।
ସେମିତି ଲେଖା ହେଇଜି ତାପରେ କୁହନ୍ତି କି ଆମର ଯୋଉ ଜଗନ୍ନାଥଙ୍କ ଆଗରେ ଗୋଟେ ନଥାଏ କଣ ସେଟା ଯଉ।
ଅରୁଣସ୍ତମ୍ଭ।
ଅରୁଣ ହଁ ଅରୁଣସ୍ତମ୍ଭ ହଁ ସେଇଟା ଯେତିକି ହାଇଟରେ ଅଛି ଜଗନ୍ନାଥ ପୁରା ସେତିକି ସିଧା ରେ ବସିଛନ୍ତି।
ହଁ କାହିଁତି ନା ଆମର ସେ ବାଇଶି ପାହାଚ ଯାଉଛି ନା
ହଁ ହଁ ତାପରେ ବି ଛୋଟ ଛୁଆ ମାନେ ଯେତିକି ଥାଆନ୍ତି
ବାଇସି ପାହାଚ ରେ କଣ ତାଙ୍କୁ ବି ଗଢାନ୍ତି।
ତାଙ୍କୁ ଗଡେଇଲେ ଛୁଆଙ୍କର କୌଣସି ବି ଦେହ ଖରାପ ହବ ନାହିଁ କିମ୍ବା ମାନେ ଛୁଆଙ୍କ ଦେହ ସୁସ୍ଥ ରହିବ।
ହଁ ସେ ସେଥିପାଇଁ ବାଇଶି ପାହାଚ ରେ ଗଡ଼ାନ୍ତି।
ଆଉ ଯାର ବହୁତ ମାନସିକ ଥାଏ
ଆ ପାଖକୁ ଯନ୍ତି ତା ଆଉ ଗୋଟେ କଣ ଗୋଟେ ଏଇ ପଡିଚି ଆ ଶନି ଦେବ ସି ଶିଳା ନା କ ଏମିତି ଗୋଟେ ପଥର ଟାଇପରେ ପଡିଚି ଗଲା ବେଳେ ତା ଉପରେ ଚଢିକି ଯାଆନ୍ତି ଆସିଲା ବେଳେ ଯଦି ତାପରେ ଚଢିବ ଫେର ସେଇ ଯେତିକି ପାପ ହେଇଥିବ ଜଗନ୍ନାଥଙ୍କୁ ଦେଖ ଖିକି ସେ ପାପ ଟା ଫେରେଇଦିଅନ୍ତି।
ହଁ।
ମୁଁ ଜାଣିନଥିଲି ମୁଁ ଚଳି ଯାଇଛି ତାପରେ ଗୋଡ ଜଷ୍ଟ ପକେଇ ଦେଇଥାନ୍ତି ତା ଉପରେ ଗୋଟେ ସାଙ୍ଗଟେ ତାର କହିଲା କି ଆଉପରେ ଗୋଟେ ଗଲା ବେଳେ ଚଢେଇକି ଯିବ ଆସିଲା ବେଳେ ଚଢିକି ଆସିବି।
ହୁଁ ହଁ ମୁଁ ଜାଣିଚି ମୁଁ ଯାଇଥିଲି ମୁଁ ତ କହିଥିଲି।
ଜଗନ୍ନାଥ ପାଖରେ ପ୍ରାୟ ମେଞ୍ଚେ ଅଛି ଆଉ।
ହଁ।
ଆଉ ଯି କଣ ସବୁ ଅଛି ଯେମିତି ଆମର କଣ ସାତଟା ନା ଆଠଟା ତା ହାଣ୍ଡିରେ ରନ୍ଧାଯାଏ।
ହଁ ଠାକୁରଙ୍କର ଭୋଗ ଲାଗେ।
ଯୋଉ ଭୋଗ କଲାଗେ ଅଭଡା ସାତ ନାଟଟା ଦାନରେ ପ୍ରସାଦ ରୁହେ କିନ୍ତୁ ଉପରେ ଯୋଉଟା ଥାଏ ସେଇଟା ଆଗେ ରା ତାପରେ ଉପର ଆଡୁ ତଳକୁ ପଳେଇଆସେ।
ଆ ତୋର ଠାକୁର ମ ଅଠା ଲାଗେ ସେ ଅଭଡା ହାଟ ରେ ଯୋଉମାନେ ରୋଷେଇ ହେ ନ ଆସିବା ପାଇଁକ ମୁ ଯେମତି ସେ ସ୍ମେଲ ଟା ଆଗେ ଠାକୁର ହିଁ ପାଇବେ।
ହଁ ହଁ।
ହୁଁ।
ସେତେବେଳେ ବି କଣ ଯୋ ଯେତିକି ଭକ୍ତ ସବୁ ଯାଇଥାନ୍ତି ତାଙ୍କୁ ବି ତାକୁ ଦର୍ଶନ ପାଇଁ ଛା ସେଇଠି ସବୁ